କଣ କରୁଚନ୍ତି?
ହୁଁ ଅଛି
ଖାଇଛନ୍ତି କଣ?
କମ ଭାତ ଡାଲି ତରକାରୀ ଭଜା ହଁ ବର୍ଷା ହେଇଥିଲା ନାଇଁ
ବର୍ଷା ତ ଆଜି ମାନେ ରାତିଠୁ ଲାଗି ରହିଛି ସନ୍ଧ୍ୟା ପର୍ଯ୍ୟନ୍ତ
ହୁଁ
ଆଉ ସନ୍ଧ୍ୟାବେଳେ କଣ ଖାଇଛନ୍ତି?
ଦେଖିବା ଆଉ
ଖାଇନାହାନ୍ତି?
ନା ଏବେ କିଛି ଖାଇନି।
ହ ଜଳଖିଆ?
ଜଳଖିଆ ସନ୍ଧ୍ୟାବେଳେ ଖିଆହବ ଆଉ।
ଉଁ ଆ ବର୍ଷା ପାଗ ହେଇଛି। ହୁଁ ଜଳିଖିଆ ଦିଟା ତିଆରି କରିକି ଘରେ ଖାଇଲେ ତ ଅବଶ୍ୟ ଭଲ ଲାଗିବ ପକୋ ପକୁଡ଼ି ଗରମ ଗରମ ଖାଇ
ହୁଁ
ଆଉ ଏବେ କଣ କାମ କରୁଛନ୍ତି ନା କଣ?
ନାଁ ବସଚି।
ଓ- ହ।
ହୁଁ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲଅ
ଓ- ହ। ଆଉ ଆପଣ ଶ୍ରାବଣ ମାସ କରନ୍ତି?
କଣ କହିଲ
ଆପଣ ଶ୍ରାବଣ ମାସ କରନ୍ତି ଉଷା? ଓ- ହୋ। ଆଉ ଆପଣଙ୍କ ଗାଁରେ ଏଯୋ ଖୁଦ୍ରୁକୁଣୀ ଓଷା ହୁଏ?
ହୁଁ।
ହୁଁ ହୁଁ। ଆପଣ ଯେଉଁ କରନ୍ତି ନା ନାହିଁ?
ନା ନା ଝିଏ ଭଳିଆ କରନ ଆଉ। ହଁ ଝବୋରିବ
ଓ ହୋ।
ଝିଅଙ୍କର ମୁଖ୍ୟ ଓଷା ସେଇଟା କୁମାର ପୂର୍ଣ୍ଣିମା ଖୁଦୁରୁକୁଣୀ।
ସେଇଟା ତ ଭାଇମାନଙ୍କ ପାଇଁ ହୁଏ ନା ଆମର ଭାଇମାନଙ୍କ ପାଇଁ ହିଁ ସେ ସାରା ନିହାତି କରନ୍ତୁ ଖୁସି ପାଇକି।
ହୁଁ।
ଆ - ଉ -
ଆଉ ଏବେ ତ ଜାଗର ଓଷା ବି ସମସ୍ତେ କରୁଛନ୍ତି ଆପଣ ବି କରୁଥିବେ?
ହୁଁ।
ଆଉ ଉଁ - ଉଁ କେମିତି ଅଛନ୍ତି?
ଭଲ ଅଛି ଅ ରଥଯାତ୍ରା ରଥଯାତ୍ରା ତ ଆସିଲାଣି ପାଖରେ
ରଥଯାତ୍ରା କୁଆଡେ କୁଆଡ଼େ ତ ଯାଇପାରିବିନି। ଘରେ ଘରେ ହିଁ ମୁଁଏଠି ଅଛି।
ଆ ଆମ ଗାଁରେ ବି ରଥାଯାତ୍ରା ଆମ ଘର ପାଖରେ ଯାତ୍ରା ମନ୍ଦିର।
ତାହେଲେ ତମେ ତ ସେ ପାଖରେ ଦେଖିପାରିବ।
ହୁଁ ଆମର ଗେଟ୍ ପାଖରୁ ଦୋକାନ ଆସେ।
ଓହ ପାଖରେ ଆଉ।
ହୁଁ।
ଆଉ କଣ କଣ ସେଠି ହଉଛି ପର୍ବପର୍ବାଣୀ?
ଆମର ଆମ ଘର ପାଖରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା।
ଲକ୍ଷ୍ମ ପୂଜା ଦୁର୍ଗା ପୂଜା।
ହଁ ଆମ ଦୁାର ମୁହଁରେ ହଁ ଆମ ପାଞ୍ଚ ସାତ ଦିନ ସାରା ଆମେ ଅରୁଆ ଖାଇକି ରହୁ।
ଲକ୍ଷ୍ମୀ ପୂଜା ଟା ଆଉ ଟିକେ ବାଟରେ ହୁଏ ଯେ ଯାଉ।
ହୁଁ ହଉ ଯା ପୂଜା କର୍ତେ ଯାଇଛନ୍ତି କି?
ହଁ। ହଁ ଦୁର୍ଗା ପୂଜା ଟା ଆମ ପରିବାରର।
ଓହୋ ଆପଣ ଦୁର୍ଗା ପୂଜା କରିଛନ୍ତି?
ହଁ ମା ଆମ ତ ଆମ ପରିବାରର ମୋ ଦିଅର ମାନେ କରନ୍ତି।
ଓହୋ। ଆ ମାନେ ଯେଉଁ ଲେଡ଼ିଜ କେହି କରନ୍ତିନି।
ନା ଆମେ ଖାଲି ପୂଜା ବେଳେ ଯାଉ ସବୁବେଳେ। ସକାଳେ ସଧ୍ୟାବେଳେ ସବୁବେଳେ ପୂଜା ବେଳକୁ ଯାଉ ଆଉ।
ଆଉ ଗଣେଶ ପୂଜା ଘରେ କରନ୍ତି ନା ନା ସବୁ ମିଶିକି ସାହିରେ କରନ୍ତି।
ନା ନା ନା।
ଉଁ ହୁଁ।
ଗଣେଶ ପୂଜା କରୁନା ମୋଟେ।
ହଁ।
ମୋ ଘରପାଖରେ ଶିବ ମନ୍ଦିର ଯାଗ
ଶିବମନ୍ଦିର।
ମୋ ଦୁଆର ମୁହଁରେ ସି ହଁ।
ମାନେ ମନ୍ଦିର ଫନ୍ଦିର ଜାଗା ବହୁତ ସେଇଠି। ପାଖରେ ଘର ପାଖରେ ମନ୍ଦିର ସେଇ ଯୋଉ ଲକ୍ଷ୍ମୀ ମଣ୍ଡପ ସେଇ ଯୋଉ ଦୁର୍ଗା ମଣ୍ଡପ ପାଖ ରେ ଉୁଁ ହୁଁ।
ହଁ
ଆଉ ରଜରେ କଣ କଣ ପିଠା କରିଥିଲେ ଆପଣ?
ପିଠା ସୁଜି କେକେରା ଚକୁଳି ପିଠା ଇଟିଲି ପିଠା।
ଓହୋ। କରିକି ନିଜେ ଖାଇବା ପାଇଁ କଲେ ନା ନା ଯେଉଁ କୁଣିଆ ବନ୍ଧୁବାନ୍ଧବ ଦେବା ପାଇଁ କରିଥିଲେ।
ନିଜେ ନିଜେ ପୁତୁରା ଝିଆରି ସବୁ ପୁରିଛନ୍ତି ମୋର।
ଓହୋ ଅଧିକ ପିଠା କହୁଥିବେ।
ହଁ ମୋର ପୁତୁରା ଝିଅଟି ସାତ ଆଠ। ଦଶ ଖଣ୍ଡେ ପୁତୁର ଝିଆରି ଘେରିଯିବେ ସେଇନା କେ ଯାହା କଲେ।
ଅହଁ ଆଉ ଆପଣଙ୍କୁ ପୋଡପିଠା ଖାଇତେ ଭଲ ଲାଗେ?
ହଁ ଖାଏଯେ ହେରା ମତେ ଆସିନି କରେଇ।
ପର ଏସେ ନେଇ।
ନା।
ଆ ଛେନାପୋଡ଼।
ହଁ ମୁଁ ସବୁବେଳେ ବାହାରକୁ ଯିବି ମାନେ ମିଠା ଆଣିବି।
ଛେନାପୋଡ କେବେ ଘରେ ତିଆରି କରିଛନ୍ତି?
ନାଁ ନାଁ।
ସେ ଛେନାପଡ଼ା ପା ଯୋଉ ସୁଜି ଆଉ ଛେନାରେ ତିଆରି।
ହଁ ଯେ କରିନି ହେଗୁରା।
ସୁଜି ହଁ। ସୁଜି ଭାଗଟା କମ୍ ଦେବେ। ଗୋଟେ ଭାଗ ଦେଲେ ଛେନାପୋଡ଼ ଭାଗ ତିନି ଭାଗ ଦେବେ। ଆଉ ସେଥିରେ ତିଆରି କଲେ ଆଉ। ଭଲ ବି ଲାଗିବ। ଶାଳ ପତ୍ରରେ ପୋଡ଼ିକି କରିବୁ ବଢିଆ ଲାଗିବ।
ହୁଁ।
ଛେନାପୋଡ ଟା। ଆଉ ଯୋଉ ହୁଁ କଣ ତ ଚିକେନ ପୋଡ଼ା କେବେ ଖାଇଛ?
ନା ନା ଖାଇନି।
ଏଇ ଯୋଉ ଚିକେନ ଟାକୁ କଷି କୁସା ଦେଇକି ଶାଳୁଆ ପତ୍ରରେ ଯୋଉ ଚୁଲି ଯୋଉ ପାଉଁଶରେ ସେଟା ପଡିଲେ ତାର ତାର ବାସ୍ନାଟା ଗୋଟେ ଅଲଗା ଆସେ। ଚୁଲି ନାହିଁ?
ନାଁ ଚୁଲି ନାହିଁ।
ହଁ ମାନେ ଆମର ତ ଚୁଲି ଗ୍ୟାସ୍ ଦିଟା ଯାକ ଅଛି ନା। ତ ସେଇଥିରେ ତିଆରି କରନ୍ତି।
ନାଇଁ ଚୁଲି, ଚୁଲିରେ ହୁଏ ଗ୍ୟାସ, ଇଣ୍ଡକ୍ସନ।
ଉଁହୁଁ। ଇଣ୍ଡକ୍ସନ ରେ ଭାତ ବସେଇ ଦେଉଥିବେ। ଆଉ ଗ୍ୟାସ ରେ ରୁଟି ଫୁଟି କି ତରକାରୀ କଣ କରିଦଉଥିବେ।
ଭାତ ଡାଲି ବସେଇଦିଏ ଚା କରିଦିଏ ଇଣ୍ଡକ୍ସନ ରେ।
ଇଣ୍ଡକ୍ସନ୍ ହଁ ଇଣ୍ଡକ୍ସନରେ ଅଧିକ ବିଲ୍ ଉଠୁଥିବ?
ନାଁ ପାଞ୍ଚସହ ସାତଶହ ଉଠେ।
ବେଶୀ ନୁହେଁ।
ନାଁ ମ ଆମର ମେସିନ ଫେସିନ୍ ଚାଲିକି ପାଞ୍ଚଶହ ସାତଶହ ଉଠେ।
ଓହ ମୁଁ ଶୁଣିଥିଲି ଇଣ୍ଡକ୍ସନ ରେ ବେଶୀ ବିଲ୍ ଉଠିବ ବୋଲି ମୁଁ ଶୁଣିଥିଲି
ବିରି ମେସିନ ଅଟା ମେସିନ ସବୁ ଚାଲୁଛି ତା ଭିତରେ ଭାତ ଭାତ ବସୁଛି ପାଞ୍ଚଶହ ସାତଶହ କେତେବେଳେ।
ଆଉ ପ୍ରତିବର୍ଷ ନୂଆବର୍ଷ ବେଳକୁ କୁଆଡ଼େ ବୁଲାବୁଲି କରିବା ପାଇଁ ଯାଆନ୍ତି?
ହଁ ଯାଏ ବେଳେ ବେଳେ ଏ ବର୍ଷ ଯାଇନି କୁଆଡେ।
ଓହୋ ଏ ବର୍ଷ କାହିଁକି ଯାଇନାହାନ୍ତି?
ଯାଇନି ତ।
ଓ ହୋ କୁଆଡ଼େ ଯାଆନ୍ତି ବୁଲାବୁଲି କରିବା ପାଇଁ।
ପ୍ରାୟ ପୁରୀ ଫୁରୀ ଯାଉ ନୂଆବର୍ଷ ନୁହଁ ସେ ଜାନୁଆାରୀ ମାସରେ ଯାଉ।
ଜାନୁୟାରୀ ହଁ ଜାନୁୟାରୀ ତ ଅଧିକାଂଶ ସବୁ ବୁଲାବୁଲି କରିବା ପାଇଁ ସେ ପୁରୀ ହିଁ ଯାଆନ୍ତି।
ମୁଁ ଯିବାର ଥିଲା ଆଉ ଯାଇନୁ ସମ୍ବଲପୁର ଯାଇ ପାରିଲୁନି ଦେଖିବା।
ହଁ ସେ ପୁରୀ କୋଣାର୍କ ଏଇ ଯୋଉ ଯାଆନ୍ତି। ଆଉ।
ଆଉ କଣ?
ଏବେ ଯୋଉ ବାହାରୁଛି ଯୋଉ କୁସୁମ କୋଳି ଆଉ ବଇଁଚ କୋଳି ଖାଅନି? ଆଉ ଖଜିର କୋଳି
ଖଜୁରୀ କୋଳି ଖାଏ, ଜାମୁ କୋଳି, ଖଜୁରୀ କୋଳି ଖାଏ। ଜାମୁ କୋଳି ଖାଏ ବହୁତ ଭଲ ପାଏ, ହେଲେ ଟିକେ ମିଳିବା କଷ୍ଟ ଆଉ।
ହୁଁ। ହୁଁ।
ହଁ।
ହଁ। ଆଉ କିଛି ଖାଇବା ପ-ଅଁ, ପାଇଁ ଭଲ ଲାଗେ ନା ନାଇଁ?
ହୁଁ, ଆଉ କଣ ଆଉ କଣ?
ଆଉ ଯୋଉ ମିଠା
ମିଠା ତ ଭଲ ପାଏ କହୁଛି।
ଅଁ, ହଁ।
ମିଠା ଭଲ ଲାଗେ।
ଓ ହୋ। ଓ ଯୋଉ ରଜରେ କଣ ଏଇ ଯୋ ରଜପାନ ଖାଇଥିଲେ ନା ନାଇଁ? ରଜରେ, ଆଣିକି ଦିଅନ୍ତି ନା କଣ?
ଉଁ, ପୁଅ ଆଣିଥିଲା, ପୁଅ ପୁଅ ଆଣିଥିଲା।
ଓହୋ। ପୁଅ ଆଣିଥିଲା, ଆଉ ରଜରେ ଯୋଉ ବୁଲାବୁଲି
ଘରକୁ ଯାଇଥିଲି।
ବାପ ଘର?
ହଁ।
ଓହୋ, ଆଉ କୁଆଡେ ବୁଲାବୁଲି ନୁହେଁ?
ନା କୁଆଡେ ଯାଇନି, ମୁଁ କୁଆଡେ ଯାଏନି, ସେ ଘରୁକୁ ଯାଏ ଖାଲି।
ଆଉ ଦୋଳି ଝୁଲିଥିଲ ନା ନାଇଁ ରଜରେ?
ମୁଁ ଦୋଳି ଖେଳେନି ମୁଣ୍ଡ ବୁଲାଏ।
ମୁଣ୍ଡ ବୁଲେ, ମୋତେ ବି ସେମିତି ଟିକେ ଟିକେ ମୁଣ୍ଡ ବୁଲେ ଦୋଳି ହେଲା, ସେଥିପାଇଁ ମୁଁ ଖେଳେନି ତଥାପି ଲାଷ୍
ନା ମୋ ମୁଣ୍ଡ ବଲାଏ ମୁଁ ଖଳେନି, ଝିଅବେଳେ ଯା ଖେଳୁଥିଲି ମୋର ଅଭ୍ୟାସ ଛାଡିଗଲାଣି।
ସେଇଦିନ ହଁ ମୁଁ ଏତେବେଳେ ଦୋଳି ଖେଳିତେ ମୁଁ ବି ଭଲ ପାଏନି ବୋଲି ସେଥିପାଇଁ ମୋର ବି ମୁଣ୍ଡ ବୁଲେ।
ମୋର ମୁଣ୍ଡ ବୁଲେ, ଦୋଳି ଖେଳିନେ।
ଆଉ ରାତି ରୋଷେଇ କଣ ଆଜି?
ରାତିରେ କଣ ପିଠା କରିବି କି କଣ ଦେଖେ କିଛି ଠିକ୍ କରି ପାରିନି।
ଆଜି ଶନିବାର ତ ଆଇଁଷ ଖାଇବେନି ମୁ ଯାହା ବି ହେଲେ ମୁଁ। ରୁଟି କି କଣ ପିଠା ପିଠା କଣ ଖାଇବ? ପିଠା ବୋଲି କଣ ଅଟା ପିଠା ନା ଯୋଉ
ନା ନା ଚକୁଳି ପିଠା, ବିରି ଧୋଇକି ଥୋଇଚି ଉଁ, ନା ଆଣ କରିନି ବିରି ବାଟିମି ଯା କରିବି ଯଦି କରିବି। ସାଙ୍ଗ ସାଙ୍ଗେ ବାଟିକି କରିବି ଯଦି କରିବି।
ଆଉ ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡର ଥିବ ତ
ହ ହ ସାଙ୍ଗେ ସାଙ୍ଗେ ସାଙ୍ଗେ ଗ୍ରାଇଣ୍ଡିଙ୍ଗ ହବ ସାଙ୍ଗେ ସାଙ୍ଗେ ହବ ଯଦି କରିବି ସେଇଆ କରିବି ନା ହେଲେ ନାହିଁ ନାହିଁ ରୋଟି କରିବି।
ଯିବି ଆଉ।
ଆଉ କଣ।
ହୁଁ। ହଁ ଆଉ ତରକାରୀ କିଛି କରିବେନି ଖାଲି ପିଠା କରିକି ଖାଇବେ?
ରୁଟି ତରକାରୀ ହେବ ଆଉ।
ଆଉ ତରକାରୀ ରୁ ରୁଟି ତ ଖାଉଥିବେ ଶନିବାରିଆ। ଆପଣ ଶନିବାରିଆ ସୋମବାରିଆ ଆଉ ଗୁରୁବାରିଆ ମଙ୍ଗଳବାର
ଆମର ସବୁଦିନ ରୁଟି ହୁଏ କେବଳ ମାଛ ତରକାରୀ ଥିଲେ ଭାତ ହୁଏ ରାତିରେ ରୁଟି ସବୁଦିନ।
ଓହୋ ମାଛ ତରକାରୀ ଲାଗି ଭାତ ହୁଏ ଆଇଁଷ ହେଲେ ଭାତ ହଉଥିବ ରାତି ଭଳିଆ?
ନା ନା ଚି କେନ ହେଲେ ଭାତ ନୁହ ରୁଟି ମା
ଅ ହୋ ଆଉ ମାଛ ହେଲେ ଖାଲି ଭାତ? ଆଉ କାଙ୍କଡ ହେଲାଣି ନା ନାଇଁ ଦେଶୀ କାଙ୍କଡ ସେପଟେ?
ନାଁ ରା ଆମର ଏଠି ହୁଏନି।
ଆ ଲଗାନ୍ତିନି ଚେର ତାର ଲଗେଇକି ଓହୋ ହଉ ତାହେଲେ ଆଣ୍ଟି ମୁଁ ରଖୁଛି।
ଉଁ।